ୱା
କଣ କରୁଛ।
ଏଇଠି ବସିଥିଲି ବାହାରେ।
ଓ ଆସିଛୁ ଥା ମୁଁ ଏଇଠି ଗଡୁଛି।
ଆଉ କଣ ଖାଇଛୁ।
ହଁ ଏଠି ଭୋଜି ହେଇଥିଲା ଯୋଉ ଭୋଜି ଖାଇକି ଆସିଲି ତ।
କା ର କି।
ଅଁ ବବା ଘର। ତୁ ଯାଉନୁ ଖାଇବାକୁ।
ଯାଇଥିଲି ଯେ ଯାଇଥିଲି।
କଣ କଣ ଖାଇଲୁ।
ଭାତ ଡାଲମା ଖଟା ପୋଟଳ ଆଳୁ ତ ଆଉ ପାମ୍ପଡ।
ପାମ୍ପଡ଼ ଦେଇନାହାନ୍ତି।
ହୁଁ ଦେଇ ଥିଲେ ନା।
ଦେଇଥିଲେ ଭଲ ଲାଗିଲା।
ହୁଁ ହୁଁ।
ଆ ଉ ପାମ୍ପଡ ଗୁଡା ମୁଁ ବା ଛାଣିଥିଲି।
ହଁ ବା।
ଏ ମୋ ନା ଲେଖା ହେଇଥିବ ସେଥିରେ।
ସେଇଆ ଭଲ ଦେଖା ଯାଉ ଥିଲା ସେଥିପାଇଁ।
ଅଁ। ତରକାରୀ କେମିତି ଲାଗିଲା।
ଉଁ ଭଲ ହେଇଥିଲା।
ଆଉ ଆଳୁ ପୋଟଳ ନାଇଁ ସେଗୁଡ଼ା ମୁଁ କରିନି ଯେ।
ଆଉ ଖାଲି ପାମ୍ପଡ଼ ଛାଣିବେ।
ହୁଁ।
ଆଉ କିଛି କରିବେନି।
ନା
ଆଉ କୋଉ କୋଉ କରି ଆାଇଛି ସେ କିଛି ନାହିଁ।
ଆଉ ଭାତ ଆଳୁଭଜା ଚିକେନ। ମାନେ ମାଂସ ତରକାରୀ।
ହଁ ଆଉ
ଆଉ ଅଣ୍ଡା ଭଜା।
ସେତିକି ନା।
ଉୁଁ ଶାଗ ଭଜା।
ହୁଁ ଡାଲି?
ଡାଲି ଚାଲିଚି ଆଉ।
ଶିଖା ଚାଲିଛି ଆଉ।
ମତେ ଟିକେ ଶିଖେଇ ଦବୁ କି?
ଶିଖେଇ ଦିଅନ୍ତେ
କେମିତି କରାହେଉଛି ମତେ ଟିକେ କହୁନୁ।
ହଁ
କେମିତି କରାହେଉଛି?
ଡାଲି। ମାନେ କଉ ଡାଲି ସାଧା ଡାଲି ନା ଏମିତି ପରିବା ପକେଇ କି ଡାଲି।
ଆଁ ଡାଲମା। ନାଇଁ ନାଇଁ ଆଗ ସାଧା ଡାଲି।
ହୁଁ।
ଫାର୍ଷ୍ଟ ଚୁଲି ଲଗେଇବା। ତାପରେ କ ଦେଖ ଯୋଉଥିରେ ଡାଲି କରିବାି ସେଇଟାପାଣି ନବାକି ମାନେ ଯେତିକି ଜଣ ଖାଇବେ ତା ଅନୁସାରେ ପାଣି ଦବ।
ହଁ
ପାଣି ତାତିଲା ପରେ ଏଇଟା ମେନ ଜିନିଷ ଟା
ଓ ହ।
ପାଣି ପଡିବ ପାଣି ତାତି ଫୁଟିଲା ପରେ ଯାଇ ଧୁଆ ହେଇକି ପକା ହବ। ତାପରେ ହଳଦୀ ଲୁଣ ତେଜ ପତ୍ର ପକା ହବ। ସେ ଫୁଟିବ। ଏ ଡାଲି ସିଝିଲା ପରେ ତାକୁ ତେଲ ସୋରିଷ ଲଙ୍କା ଆଉ କି ଜିରା ପକେଇକି ଫୁଟା ହବ
ସେତିକିରେ ହେଇଗଲା।
ହୁଁ
ତ ବହୁତ ସହଜ ତାହେଲେ।
କିଛି କାମ ନାଇ ଖାଲି ଫୁଟିବାର ଅଛି ସିଝିବାର ଅଛି ଦେଖିବାର ଅଛି ଭଲକି ସିଝିଚି ନାଁ ନାଇଁ।
ସେଗୁଡ଼ା କଞ୍ଚା ନିଆ ହବ ନା ଭଜା।
ଭଜା ନା। ମୁଗ ଗୋଟା କଞ୍ଚ ମୁଗ ଗୁଡାକ ଭଜା ହବ ତାକୁ କୁଟା ହେଇକି ତାପରେ ଯାଇ ଫାଳ ହବ ସେଇ ଯାଇ ଫାଳ ରେ ଡାଲି କରାହବ
ଆଛ ମାନେ ଯେକୌଣସି ଡାଲି ହେଲେ ବି ଚଳିବ।
ହଁ ଚଣା ଡାଲି ଅଛି ମୁଗ ଡାଲି ଅଛି ବୁଟ ବି ଅଛି।
ତମର କୋଉ ଡାଲି କରୁଛ।
ଆମର ଆମର ହଉଛି ଚଣା ଡାଲି ବି ହଉଛି ମୁଗ ଡାଲି ବି ହଉଛି।
ଆଉ ହରଡ ଡାଲି?
ହଁ ହେ ନା ହେରା ହଉନି ହେରା ଏବେ ଅଧିକ ରେଟ୍ ହେଇଗଲାଣି ଆଉ ହେରାକୁ କିଣା।
ଓ ଓ ଓ
ତମର ସାତଟା ହେଲା ବୋଧ
ତମର ଟିକେ ଧନୀ ଲୋକ ନା ସେଇଥିପାଇଁ।
ତମେ କିଣି ଖାଉଛ।
କଣ କରିବା।
ଓହୋ।
ହୁଁ।
ମୁଗଡାଲି ଖାଇ ହଉନି କି? ମୁଗ ଡାଲି ଖାଇ ହଉନି?
ନା ଆଉ ତଣ୍ଟିରେ ଯାଉନି ସେଗୁଡ଼ା।
ହଁ କଣ କଣ କରି ଆସିଛି?
ମତେ ମାଂସ ତରକାରୀ କରି ଆସେ।
କେତି ମାନେ କେମିତି କରନ୍ତି?
ଜାଣିନ ମତେ ବହୁତ ବଢିଆ ଆସିଛି।
କେମିତି କରିଚୁ କଅନି।
ହଁ।
ଆମ କରନ୍ତି କେତବେଳେ ଘରେ।
ଆଉ ତ ପିଆଜ ନେଇକି କାଟିଦବ
ହୁଁ।
ହେଲା।
ହୁଁ।
ଆଉ ଅଦା ରସୁଣ ତାକୁ ବି ହେମ ଦସ୍ତାରେ ଛେଚି ରଖିବ ତାପରେ ହେଲା ଆଉ କିଛିଟା ଟମାଟୋ ସୁଵିଲା
ହୁଁ
ଏଗୁଡା ରଖିବ। ପ୍ରଥମେ ଚୁଲି ଉପରେ କଡେଇ ବସେଇକି ତେଲକୁ ଗରମ କରିବ ହେଲା ଗରମ କଲା ପରେ ସେଥିରେ ପିଆଜ ପକେଇିବ ହେଲା।
ଆଉ କିଛି ପଡିବନି ତା ଆଗରୁ
ହଁ ସେଇଟା ଅଛି ଆଗରୁ ମୋର। ପଙ୍କ ଥିଲେ ବର୍ତ୍ତମାନ ମୁଁ ଏଇ ଭଳିଆ କରୁଛି ମୁଁ ଯାହା କହୁଛି। ହେଲାକି।
ଦୋ
ହଁ ମୁଁ କହିଲି ବର୍ତ୍ତମାନ ମୁଁ ଏଇଭଳିଆ କରୁଚି।
ଓହୋ। ନାଇଁ ଆମର ତ ଘରେ ଗଲେ ତେଲରେ କଲେ ପୁଅ ଅଛନ୍ତି ପୁଅଟ
ହଁ ସେତେବେଳେ ଏଇଥିପାଇଁ ଯିଏ ପକେଇ ପାରିବ ଗୋଟା ମସଲା ବି ପକେଇ ପାରିବ ନହଲେ ନାହଁ ଯୋଉ- ଲଙ୍କା ଗୁଣ୍ଡ ବି ପକଉଚନ୍ତି କି ନହେଲେ କିଏ କିଏ ଚିନି ବି ପକେଇ ଦଉଚନ୍ତି। ନା।
ନ
ତ ଆଗ ପିଆଜ ପକେଇଦବ ହେଲା ପିଆଜ ପକେଇ କି ସେ ଥି ଯେ ସୁନେଲି କଲର ହେଲା ପର୍ଯ୍ୟନ୍ତ ତାକୁ ଭାଜିବ ହେଲା। ଯେମିତି ସେ ଆସିଯିବ ସୁନେଲି କଲର ତାପରେ ସେଠି ଅଦାକୁ ରସୁଣ ଯୋଉ ଥିବ ପ୍ରଥମେ ଅଦା ପକେଇବ। ତାକୁ ଟିକେ ଭାଜିଲା ପରେ ରସୁଣ ପକେଇବ। ହେଲା।
ହଁ।
ସେଇଟା ପକେଇଲା ପରେ ତାକୁ ବି କିଛି ସମୟ ଭାଜିବ। ଭାଜିଲା ପରେ ଟିକେ ପାଣି ଦବ ହେଲା ପାଣି ଦେଇଦିଅ ତାପରେ ତାକୁ ପୁଣି ଆଉ ଥରେ ଭାଜିବ। ସେ କସିଲା ବାଗିଆ ହେଲା। ତାପରେ ଗୋଟେ ଗିନା କୁହ ମାନେ ସବୁ ମସଲା ଗୁଣ୍ଡ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ହେଲା ଆଣିବ ଅଳ ମାନେ ଆବଶ୍ୟକତା ଅନୁସାରେ ଯେତିକି ଦରକାର ହେଲା
ହଁ।
ମୁଁ ସେତିକି ଆଣବି। ସେଥିରେ ଟିକେ ପାଣି ଦେଇକି ତାକୁ ଟିକେ ମାନେ ବହଳିଆ ଟାଇପ ର କରିଦବ ହେଲା।
ହଁ।
କରିକି ତାକୁ ନେଇକି ସେଥିରେ ଢାଳିଦବ। ସେ ଯୋଉ ଅଦା ରସୁଣ କସା ଯୋଉଥିରେ ଯୋଉଥିରେ ହେଲା। ସେଇଥିରେ ଢାଳି ଦବ।
ତା ପରେ?
ତାପରେ ତାକୁ କଷିବ
ହଁ।
କସିଲା ପରେ ସେ ଯେମିତି ପାଣି ଛାଡି ଦବ ମସଲା।
ହୁଁ।
ସେଥିରେ ଟମାଟୋ ପକେଇବ ହେଲା। ଟମାଟୋ ପକେଇ କଷିବ ତାକୁ କଷିବ କଷିବ ସେ ପାଣି ଛାଡ଼ିଲା ପରେ
ହୁଁ।
ସେଥିରେ ଆମର ଯୋଉ ଆଳୁ କଟା ହେଇଥିବ ହେଲା। ସେଇ ଆଳୁ ଗୁଡା ଧୋଇକି ତାକୁ ସେଥିରେ ପକେଇବ ହେଲା।
ହଁ ହଁ।
ଆଳୁ କୁ ବି ସେମିତି କସିବ
ହୁଁ।
ତାପରେ କସିବୁ ତାପରେ ସେଇଠୁ ଆଳୁ ଗୁଡା ଟିକେ ସିଜି ଆସିଗଲେ ତାପରେ ସେଇଠୁ ଚିକେନ ପକେଇବ। ଚିକେନ ମାନେ ବୁଝିପାରିଲ ନା ମାଂସ କୁକୁଡା ମାଂସ। ପକେଇବ ପକେଇକି ତାକୁ
ତାପରେ?
କସିବ ମାନେ ଅଧିକ ଜାଳ କରିବନି କମ ଜାଳରେ ହେଲା।
ହଁ।
ତାକୁ କସିବ। କସିଲା ପରେ ସେ ଯେତେବେଳେ ମାଂସରୁ ପାଣି ଗୁଡାକ ମରିଯିବ ହେଲା। ତାପରେ ସେଇଠୁ ତାକୁ ଟିକେ ପାଣି ଦେଇ ଆଳୁ କଷିବ, ସେ ସିଯିଗଲେ ଆଉ ଟିକେ ଗରମ ପାଣି ଦେଇକି ତାକୁ ତମର ଆବଶ୍ୟକ ତମେ କସ୍ତୁରୀ ମେଥି ଟିକେ ପକେଇବ। ଆଉ ଆମର ଯୋଉ ପତ୍ର ପକାନ୍ତି ମ ସେଇଟା କଣ କହନ୍ତି ତି?
କଣ?
ଯୋଉ ରୋଷେଇ ସରିଲା ପରେ ପତ୍ର ଗୁଡା ପକାନ୍ତିନି।
ଭୃଷୁଙ୍ଗ ପତ୍ର?
ନାଇଁ ନାଇଁ।
ଆଉ କସ୍ତୁରି ମେଥିଟା ଜାଣିଛି।
ଆଉ ଗୋଟେ ଇଏ ପତ୍ରମ ଶୀତ ଦିନ ପ୍ରାୟତଃ ମିଳେ?
ଓ।
ଆରେ ବା ବାରିରେ କରନ୍ତିନି ସବୁ ନହେଲେ ଚଟଣି କରିକ ଖାଆନ୍ତି।
ପୋଦିନା ପତ୍ର?
ଆରେ ନାଇଁରେ।
ଧନିଆ ଧନିଆ।
ହଁ ଧନିଆ ପତ୍ର।
ହଁ।
ହେଲା ତ ଶେଷରେ ସେଥୀରେ କଣ କରିଅ ନା କସ୍ତୁରି ମେଥି ଟିକେ ଧନିଆ ପତ୍ର ଆଉ ଗରମ ମସଲା ପକେଇ ତାକୁ ଘୋଡେଇ ଦବ ହେଲା।
ତାପରେ ହେଇଗଲା ତମର ଗରମା ଗରମ ପୁରା ମାଂସ ତରକାରୀ।
ଏମିତି କରିକି ଖାଇଚୁ କେବେ?
ହଁ ଖାଇନି ବା
ଆହା କଣ ଆଉ କରୁଚୁ ତୁ ଆଉ। ହୁଁ ଆ ଥରେ ଆସ କେବେ ତାହେଲେ ମୁଁ କରିିକି ଦେବି।
ହଁ ହଁ।
ଆଂଗୁଡି ଚାଟିକି ଖାଇବ।
ହଁ ଦେଖିଆ।
ଆରେ ସତରେ।
ହପା।
ମୁଁ ବହୁତ ଭଲ ରୋଷେଇ କରେ ଯେ।
ହଁ ପା।
ଆସୁ ଯଦି କେତେବେଳେ ଦେବି ତାହେଲେ ରୋଷେଇ କରିକି ଆଉ।
ଖାଲି ଚିକେନ ଭଲ ଆଉଚିନା ଆଉ କଣ ଭଲ ରୋଷେଇ ଆସି
ନାଇଁ ମତେ ଏଇଟା ଭଲରେ ଆସେ।
ଆଉ କିଛି ଭଲ ଆଏନି।
ଆଉ ଭାତ।
ଏଇ ଯୋଉ ଆଳୁ ଭଜା।
ଆ ସିଏ ତ ଆହୁରି ବଢିଆ ଆସେ।
ମାନେ ତୁ ଖାଉଛୁ ମାନେ ଖାଉଥିବୁ ଉଁ।
ନାଇ ଭ ଭଲ ହେଇଛି ବୋଲି କଥା ମୁଁ ତେଲ ପ
ତୁ ଜାଣିନୁ ମୁଁ ବି ଗୋଟେ ଭଲ ରୋଷେୟା ହେଲା।
ଓହୋ ଓହୋ ତାହେଲେ ତୁ ସେଫ୍ ଯିବା କଥା କାଇଁ ଗାଁ
ଓ ହୋ ହୋଉ ଶୁଣେ ମୁଁ ଟିକେ ଯାଉଛି କାମ ଅଛି
ହଁ ହଁ ହଉ ହଉ ହଉ